ହାଲୋ।
ହାଲୋ ସାର ନମସ୍କାର। କେମିତି ଅଛନ୍ତି?
ନମସ୍କାର ସାର୍ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। କଣ କରୁଥିଲେ?
ମୁଁ ଶୋଇଥିଲି। ଆପଣ କଣ କରୁଛନ୍ତି?
ମୁଁ ଏବେ ଜଷ୍ଟ ଲ-ଲଞ୍ଚ କଲି ତ ମୁଁ ବସିଛି ଏବେ।
ଓ ହୋ। କଣ ହେଇଥିଲା ବୟନ ରେ ଆପଣଙ୍କର?
ଆଜି ଭୋଜନରେ ଥିଲା ଭାତ। ଡାଲି ଆଉ ମାଛ ତରକାରୀ। ଆପଣ କଣ ଖାଇଲେ?
ଆମର ଅଣ୍ଡା ତରକାରୀ କୁ ଡାଲମା ହେଇଥିଲା।
ଆଛା।
ହୁଁ।
ଆପଣ କଣ ଷ୍ଟଡି କରନ୍ତି ଏବେ? ପାଠ ପଢ ପାଠ୍ୟକ୍ରମ କଣ କରନ୍ତି ଆପଣ?
ମୋର ଯୁକ୍ତ ତିନି ସରି ମୁଁ ଇଏ ପ୍ରତିଯୋଗିତା ମ ମୂଳକ ପରୀକ୍ଷା ପାଇଁ ପଢା ପଢି କରୁଛି। ଆପଣ କଣ ପଢାପଢି କରୁଛନ୍ତି ନା ଚାକିରି?
ନାଇଁ ମୁଁ ବି ସେହି ପ୍ରତିଯୋଗିତା ମୂଳକ
ଆପଣ କଣ? ଆପଣ ଚାକିରୀ କରୁଛନ୍ତି ନା ପଢା ପଢି କରୁଛନ୍ତି କହୁଛି।
ପଢାପଢ଼ି କରୁଛି।
ଓ ହୋ ଭଲ ଆଉ।
ମୁଁ ଘରେ, ହଁ ହଁ।
ଆପଣ ପରିବେଶ ସୁରକ୍ଷା ବିଷୟରେ ମାନେ କିଛି ଜାଣିଛନ୍ତି ମାନେ ଆପଣ ପରିବେଶ ସୁରକ୍ଷା ବିଷୟରେ କିଛି ଜାଣିଛନ୍ତି?
ହଁ ସେମିତି ଏକା, ଆଉ ଅଳ୍ପ କିଛି ଆପଣ କୁହନ୍ତୁ?
ଯେମିତିକି ମାନେ ଆମେ ଯୋଉ ଡ୍ରେନ ପାଇପ ରେ ଯୋଉ ଅଳିଆ ଆବର୍ଜନା ସବୁ ପକାଉଛୁ। ସେମିତି ମାନେ ଅ ଅଯଥା ଅଳିଆ ଆବର୍ଜନା ଆମେ ଟ୍ରେନ ରେ ପକେଇବା ନାହିଁ ଆଉ ଯେଉଁ ଅଳିଆ ଆବର୍ଜନା ମାନେ ଫ୍ୟାକ୍ଟ୍ରିରୁ ସବୁ ବାହାରୁଛି, ସେଗୁଡ଼ାକ ଆମେ ନ ଦିରେ ଛାଡି ଦଉ, ତ ସେ ସବୁ ବିଷୟ ମାନେ ରଖିବା ଦରକାର, ମାନେ ସେ ତାକୁ ସବୁ ଉଚିତ ନୁହେଁ। ସେ ଦ୍ଵାରା ମାନେ ତ ଦ୍ଵାରା ଆମମାନଙ୍କର ଜଳ ଦୂଷିତ ହଉଛି, ମୃତ୍ତିକା ପ୍ରଦୂଷଣ ବି ହଉଛି। ଆଉ ଆମାନେ ଯୋଉ ଅ ଗାଡିରେ ବି ଚଳାଉଛୁ, ଗାଡି ଚଳେଇଲା ବେଳେ, ସେଠରୁ ବି ମାନେ ବହୁତ ମାନେ ଧୂଆଁ ବାହାରୁଛି, ଯୋଉଟା କି ଆମର ବାୟୁ କୁ ପ୍ରଦୂଷଣ କରୁଛି। ସେ ଏପରି ଭାବରେ ମାନେ ଆପଣ କିଛି ତଥ୍ୟ ଜାଣିଛନ୍ତି?
ହଁ ଅଁ। ଯୋଉ ଆମର କଳ କାରଖାନା ଗୁଡିକରୁ ଯୋଉ ଧୂଆଁ ଗୁଡାକ ବାହାରୁଛି, ଦୂଷିତ ପାନି ଗୁଡାକ ପାନି ବାହାରୁଛି, ତାକୁ କଣ ଡାଇରେକ୍ଟ ନଦୀରେ ସଂଯୋଗ କରିଦଉଛନ୍ତି। ସେ ସବୁ ଯୋଉ ଜିନିଷ କୁ ଯଦି ନଛାଡିବା, ତାହେଲେ ଆମ ପରିବେଶ ଭଲ ରହିବ ଆଉ।
ଆଜ୍ଞା, ଠିକ କହୁଛନ୍ତି ଆପଣ, ତ ଆମାନେ ସେ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍।
ହଁ, ଆମେ ଯଦି ଧ୍ୟାନ ନଦବା ଦିନେ ନା ଦିନେ ଧୀରେ ଧୀରେ ଅଧିକ ଇଏ ହେଇଯିବ, ଖରାପ ହେଇ ବସିବ। ସେତୁ ଆମକୁ ହିଁ ଧ୍ୟାନ ଦବାକୁ ପଡିବ।
ଆଜିକାଲି ମାନେ ବହୁତ କଳକାରଖାନା ବନାଇବା ପାଇଁ ଜଙ୍ଗଲ ବି କାଟୁଛନ୍ତି, ତ ସେଇ ସବୁ ବିଷୟ ମାନେ କରିବା ଉଚିତ ନୁହଁ, କାହିଁକି ନା ସେ ଯୋଉ ଜଙ୍ଗଲ ଅଛି, ଜଙ୍ଗଲରୁ ହିଁ ଆମ ମାନଙ୍କୁ ମାନେ ଅମ୍ଳଜାନ ମିଳୁଛି ଆମ ମାନଙ୍କୁ, ଜଙ୍ଗଲ ହିଁ ଆମ ମାନଙ୍କୁ ମାନେ ଆମରଙ୍କର ଯୋଉ ନିଶାସ ନିଶ୍ୱାସ ପ୍ରଶ୍ୱାସ ଆମେ ନେଉଛୁ, ସେଥିପାଇଁ ଜଙ୍ଗଲ ଆମକୁ ବହୁତ ମାନେ ଉପକାର କରୁଛି।
ହୁଁ ଜଙ୍ଗଲରୁୁ ବହୁତ ଜିନିଷ ଆମେ ପାଉଛେ, ଜଙ୍ଗଲ ପାଇଁ ବର୍ଷା ହଉଛି। ପଳରୁ ଆମେ ଝୋଡ଼ା ଯା ଜିନିଷ ପା ବ କିଛି ଜିନିଷ ଲୁଚି
ହଁ ଯେମିତି କି ଜଙ୍ଗଲରେ ମାନେ ଫଳମୂଳ ବି ମିଳୁଛି ଆମମାନଙ୍କୁ ଖାଇବା ମାନେ ଖାଇବା ପାଇଁ, ଯେମିତି କିି ଆମ୍ବ, ପଣସ ଏସବୁ ବିଷୟ ମାନେ ମାନେ ଯୋ ଯୋଉ ବିଷୟ କି ଆମେ ଖାଇପାରିବା, ଆମମାନଙ୍କ ପାଇଁ ଉଚିତ ଅଟେ। ସେ ସବୁ ବିଷୟ ଆମଙ୍କୁ ଜଙ୍ଗଲରୁୁ ମିଳୁଛି କିନ୍ତୁ ଆଜି କାଲିର ସବୁ କର କଳକାରଖାନା ପାଇଁ ଜନସଂଖ୍ୟା ବୃଦ୍ଧି ପାଇଁ ମାନେ, ଅନେକ ମାନେ ଗଛ କାଟି ଦଉଛନ୍ତି, ଜଙ୍ଗଲ କାଟି ଦଉଛନ୍ତି। ସେସବୁ ବିଷୟ ଆମଙ୍କ ପାଇଁ ଉଚିତ ନୁହଁ, ଆମମାନଙ୍କର ଶରୀର ପାଇଁ ଉଚିତ ନୁହଁ। କି ଆମମାନଙ୍କର ବାୟୁମଣ୍ଡଳ ପାଇଁ ମଧ୍ୟ ସେ ଉଚିତ ନୁହେଁ ସେ ସମସ୍ତ ବିଷୟ।
ଉଁ, ପରିବେଶର ସୁରକ୍ଷା ଆମର କର୍ତ୍ତବ୍ୟ। ତା ସହିତ ସରକାରଙ୍କ ସାଥି ସାଥିେ ଆମକୁ ବି କିଛି ପଦକ୍ଷେପ ଉଠେଇବାକୁ ପଡିବ ଆଉ।
ହଁ।
ହୁଁ।
କାହିଁକି ନା ଯେତେବେଳେ କେରଳରେ କେରଳରେ ଯେତେବେଳେ ଗୋଟେ ଗୋଟେ ପ୍ରୋଜେକ୍ଟ ଉଠବାର ଯେତେବେଳେ ମାନେ ନିଉଁଯୁ ଆସିଲା ସମ୍ବାଦ ଆସିଲା ଯେ ଗୋଟେ ପ୍ରୋଜେକ୍ଟ ହବ ଯୋଉଠାରେ କି ମାନେ ଜଙ୍ଗଲ କ୍ଷୟକ୍ଷତି ହବ ଜଙ୍ଗଲର ପଶୁପକ୍ଷୀକୁ କ୍ଷୟକ୍ଷତି ହବ ଅନେକ ଲୋକ ମାନେ ସେ କେରଳର କେରଳ ରା ମାନେ ରାଜ୍ୟର ଅନେକ ଲୋକ ସବୁ ଏକତ୍ରିତ ହେଲେ ଆଉ ସେ ପ୍ରୋଜେକ୍ଟ କୁ ବନ୍ଦ କରିବା ପାଇଁ ମାନେ ସମସ୍ତେ ଏକତ୍ରିତ ହେଲେ ସମସ୍ତେ ସ୍ୱର ଉଠେଇଲେ ଆନ୍ଦୋଳନ କଲେ ସମସ୍ତ ବିଷୟ ପାଇଁ ମାନେ ତାଙ୍କର ସେଇ ଜଙ୍ଗଲଟି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ଅଛି।
ଆମ ଓଡିଶାରେ ମଧ୍ୟ ରାୟଗଡା ଡିଷ୍ଟ୍ରିକ୍ଟ ରାୟଗଡା ଜିଲ୍ଲା ସିଜିୱଳି ଗାଁ ଠାରେ ଯୋଉ ବେଦାନ୍ତ କୁ ଦେଇ ଦିଆଯାଇଛି ଜଙ୍ଗଲକୁ ଇଏ ମାଇନିଂ ପାଇଁ। ତା ପାଇଁ ବି ଲୋକମାନେ ସ୍ୱର ଉଠଉଛନ୍ତି ବିଭିନ୍ନ ପ୍ରକାର ସେ ଅଞ୍ଚଳର ଆଦିବାସୀ ଗୁଡାକ କୁ ପୁରା ଅଲଗା ପ୍ରକାର ପ୍ରତିବାଦ କରୁଛନ୍ତି ସମସ୍ତେ। ତାକୁ ରକ୍ଷା କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି ସେମତି କି ନୁହଁ ଓଡିଶାରେ ସେମତି କିଛି କାମ ଲୋକ କରୁନାହାନ୍ତି। ଓଡିଶାରେ ବି ଟ୍ରାଏ କରୁଛନ୍ତି। ସର ସକାର ମଧ୍ୟ ଏ ପ୍ରତି ଟିକେ ଧ୍ୟାନ ଦେଲେ ଆହୁରି ଭଲ ହୁଅନ୍ତା। ଲୋକ ଏତେ ପଦକ୍ଷେପ ଉଠିବାକୁ ପଡୁନଥାନ୍ତା ଆଉ ନାଇଁ
ହଁ କାହିଁକି ମାନେ ସରକାର ମାନେ ସେ ସବୁ ବିଷୟ ମାନେ ଦେଖୁନି କାହିଁକି ନା ସରକାର ଭାବୁଛି ଏମାନଙ୍କର ଦେଶ ମାନେ ଆ ଆହୁରି ଉନ୍ନତ ଲାଭ କରିବ କିନ୍ତୁ ଦେଶ ମଧ୍ୟରେ ଯୋଉ ଅବନତି ତୀ ହବ ସେ ବିଷୟ ସରକାର ବୁଝି ପାରୁନାହାନ୍ତି।
ହଁ। ସେ ପ୍ରତି ସରକାରକୁ ବି ଦୃଷ୍ଟି ଦେବାର ଜରୁରୀ ଅଛି ଆଉ।
ହଁ ସେ ସବୁ ସମସ୍ତ ବିଷୟ ପାଇଁ ସରକାରକୁ ଦୃଷ୍ଟି ଦେବା ପାଇଁ ପଡିବ ସେ ସମସ୍ତ ବିଷୟକୁ ସଂଗକ୍ଷଣ କରିବାକୁ ପଡିବ ଯେଉ ସମସ୍ତ ବିଷୟ ଆ ମାନେ ପାଠ୍ୟକ୍ରମରେ ପଢୁଛୁ ଜଙ୍ଗଲ, ସଂରକ୍ଷଣ ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ। କ୍ଷଣ ଏଇ ସମସ୍ତ ବିଷୟ ପ୍ରତି ସରକାରଙ୍କୁ ବହୁତ ଭାବରେ ଧ୍ୟାନ ଦେବା ମାନେ ଉଚିତ ଅଟେ।
ହଁ। ଆଉ ଆପଣଙ୍କ ପଢାପଢି ଏବେ କେମିତି ଚାଲିଛି?
ହଁ ପ୍ରଭୁଙ୍କ ଦୟାରୁ ବହୁତ ଭଲ ଭାବରେ ଚାଲିଛି ଏବେ ଅନେକ ଏକ୍ସାମ୍ ମୁଁ ପରୀକ୍ଷା ମଧ୍ୟ ଦେଇଅଛି ଯେମିତି କି ଆର ଆଇ ର ଦେଇଅଛି ଆଉ ଯେଉଁ ହଁ ରେଳପଥ ବାହିନୀ ସେ ସମସ୍ତ ଯେଉଁ ପୋଷ୍ଟ ମଧ୍ୟ ଆସୁଛି ସେ ସମୟରେ ମାନେ ସେ ସବୁରେ ମତେ ମୁଁ ପରୀକ୍ଷା ଦେଉଅଛି।
ହଁ। ମୁଁ ଚାହୁଁଛି ଭଗବାନ ତୁମର ଯୋଉ ଆଶା ଆକାଂକ୍ଷା ନେଇକି ପଢାପଢି କରୁଛନ୍ତି ତାକୁ ପୂରଣ କରନ୍ତୁ ଏଇଟା ମୋର ଭଗବାନଙ୍କ ପାଖରେ କାମନା।
ନି ଧନ୍ୟବାଦ ଧନ୍ୟବାଦ ଆଉ ମୁଁ ମଧ୍ୟ ଆପଣଙ୍କ ପାଇଁ କାମନା କରିବି ଆପଣ ମଧ୍ୟ ଆ ଯୋଉଁ ଆ ଯାହାବି ଆପଣ ପ୍ରିପେୟାର ହୋଉଛନ୍ତି ଆ ଆପଣ ପ୍ରସ୍ତୁତି କରାଉଛନ୍ତି ସେ ସମସ୍ତ ରେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ନିଶ୍ଚୟ ଆପଣ ସଫଳତା ପାଇବେ। ତା ପ୍ରାର୍ଥନା କରିବି।
ଧନ୍ୟବାଦ ଧନ୍ୟବାଦ।
ଆଉ ଆ ସଡ଼କ ସୁରକ୍ଷା ବିଷୟରେ ଆପଣ କଣ କଣ ଜାଣନ୍ତି?
କଣ ବର୍ଷା ହଉଛି ନା ନାଇଁ ଆପଣଙ୍କ ଆରେ?
ଆଜ୍ଞା ଆଜ୍ଞା। ବର୍ଷା ହଉଛି ଫୁଣି ଆଉଥରେ ଛାଡୁଛି ମାନେ ବୋହୁତ୍ ମାନେ ହନ୍ତସନ୍ତ ହେଲୁଣି, ମାନେ କୁଆଡେ ଯାଇ ହଉନି କୁଆଡେ ଆସି ହଉନି ପ୍ରବଳ ମାତ୍ରାରେ ବର୍ଷା ହଉଛି। ପବନ ହଉଛି ଘଡଘଡି ବିଜୁଳି, ଭୟ ଲାଗୁଛି ଘରୁ ମାନେ ବାହାରକୁ ଯିବା ପାଇଁ। ଆପଣ
ସମୟ
ହଁ
ଚାରି ଦିନ ପୂର୍ବରୁ ସେ ନଦୀରେ ଲୋକେଇ ସେତିକି ପାଣି ଆସୁନଥିଲା ଏବେ ବନ୍ୟା ହବା ଉପରେ ନା ଏ ବର୍ଷା ହେଇଛି, ପୁରା ବନ୍ୟା ହବା ଉପରେ
ଆଜ୍ଞା ଆଜ୍ଞା। ମୁଁ, ମୁଁ ଶୁଣିବାକୁ ପାଉଥିଲି ଯେ କନ୍ଧମାଳ ଜିଲ୍ଲାରେ ମାନେ ମାନେ ଅଧିକ ମାତ୍ରାରେ ବର୍ଷା ହେଇଛି। ଯେଉଥିପାଇଁ କି ମାନେ ନାଳ ନର୍ଦ୍ଦମା ନଦୀ ସବୁ ମାନେ ବୋହୁତ୍ ମାତ୍ରାରେ ମାନେ ହେଇ ପାଣି ବୋହୁତ୍ ମାତ୍ରାରେ ଯାଉ ସେ ଆଉ ମାନେ ବର୍ଷା ବନ୍ଦ ହେବାର ମାନେ ନାମ ନଉନି ବୋହୁତ୍ ମାତ୍ରାରେ ବର୍ଷା ହଉଛି ମାନେ ବନ୍ୟା ହେବାର ସମ୍ଭାବନା ସେଇଟା ମାନେ ସେମିତି କିଛି ପ୍ରକାର ଲାଗୁଛି। ମୁଁ ଶୁଣିବାକୁ ପାଉଥିଲି।
ହଁ ବୋହୁତ୍ ବର୍ଷା ହଉଛି। ଆଜି ତ ଆମର ପନିପରିବା ସରିଯାଇଥିଲା। ମୁଁ ଆଉ ମୋ ସାଙ୍ଗ ର ସକାଳ ଯୋଉ ପରିସ୍ତିତିରେ ଜାଇଛୁ କୁହନା ପୁରା ଓଧା ହେଇ ଗଲୁ ଦି ଜଣ ଯାକ।
ଆଜ୍ଞା ଆଜ୍ଞା। ଆପଣଙ୍କୁ କେଉଁ ଋତୁଟି ଅଧିକ ଭଲ ଲାଗେ?
ରୁତୁ ମଧ୍ୟରେ ମତେ ଶୀତ ରୁତୁ ସବୁଠାରୁ ଅଧିକ ଭଲ
ଶୀତା ରୁତୁ ଭଲ ଲାଗେ? ମାନେ ଆ କିଛି କାରଣ ଅଛି ଯୋଉଥିପାଇଁ କି ଆପଣ ମାନେ ଶୀତ ଋତୁକୁ ବେଶୀ ପସନ୍ଦ କରନ୍ତି?
ଶୀତ ଋତୁରେ ମୋ ପାଇଁ ଭଲ, କାହିଁକି ନା ମୁ ଶୀତ ଋତରେ ମୁଁ ମତେ ପଢାପଢି ଭଲ ମ କରିବାରେ ତାପରେ କୁଆଡେ ଯଦି ଯିବି, ମୁଁ କୁଆଡେ ଶୋଇପାରେନି ଶୀତ ହୋ ଯୁଆଡେ ବୁଲାବୁଲି କରିବା ପାଇଁ ଭଲ ଲାଗେ। ତାପରେ ସକାଳୁ ଶିସିିର ଗୁଡାକ ପଡେ କୁହୁଡ଼ି ହୁଏ। ଏ ସବୁ ଜିନିଷ ଭାରି ଭଲ ଲାଗେ ଦେଖିବାକୁ ଆଉ।
ଆଜ୍ଞା ଆଜ୍ଞା। ମାନେ ନିଶ୍ଚୟ ମତେ ବି ମାନେ ଶୀତ ଋତୁଟି ଭାରି ଭଲ ଲାଗେ। କାହିଁକି ନା ଶୀତ ଋତୁରେ ମାନେ ମାନେ, ମାନେ ବୋହୁତ୍ ସ୍ଥାନ ମାନେ ଭ୍ରମଣ କରିପାରିବା। ଆଉ ମାନେ ସେମିତି କିଛି ସମସ୍ୟା ବି ନଥିବ। ମାନେ ଏବେ ଯେମିତି ବର୍ଷା ହେଉଛି ଆମେ କୁଆଡ଼େ ଯାଇପାରୁନୁ ଆସିପାରୁନୁ କିନ୍ତୁ ଶୀତ ଋତୁରେ ମାନେ ଆମେ ଅନେକ ସ୍ଥାମନ, ସ୍ଥାନ ମାନଙ୍କରେ ଆମେ ଭ୍ରମଣ କରିପାରିବା। ମାନେ ଅନେକ ପର୍ଯ୍ୟଟନ ସ୍ଥଳୀ ଆମେ ଦେଖିପାରିବା।
ସବୁଠାରୁ ବିଜା ଦିଆ କୋଉ ଋତୁତା ଲାଗେ କୋଉ ଋତୁ ଟା ଲାଗେ ଆପଣଙ୍କୁ?
ମତେ ବର୍ଷା ଋତୁ ମାନେ ବେଶୀ ମାନେ ବିରକ୍ତ ଲାଗେ।
ହୁଁ।
କାହିଁକି ନା, ମାନେ ଆପଣ ମାନେ କୁଆଡେ ଯାଇପାରିବେନି, କୁଆଡେ ଆସିପାରିବେନି, ମାନେ ପୁରା ବର୍ଷ ବର୍ଷା, ବର୍ଷା, ବର୍ଷା ହଉଥିବ। ପୁଣି ତା ସହିତ ବିଜୁଳି, ଘଡଘଡି ସେ ସମସ୍ତ ବିଷୟ ଦେଖିଲା ବେଳେ ଭୟ ଲାଗେ। ଯେ ମାନ ଏବେ ବାହାର ମୁଁ ଜିବାଟା ଠିକ୍ ହବ ନା ନାଇଁ। ଏ ସମସ୍ତ ବିଷୟ ପୁଣି ମାନେ ସବ ସବୁ ମାନେ ଆପଣ ଯୁଆଡେ ଦେଖିବେ ଖାଲି ପାଣି ହିଁ ଥିବ, ଆପଣଙ୍କୁ ମାନେ ଚାଲିକି ଯିବା ପାଇଁ ଇଚ୍ଛା ହିଁ ଲାଗିବନି। ଏ ସମସ୍ତ ବିଷୟ
ଆଉ ଗୋଟେ ଦୃଷ୍ଟିରୁ ଯଦି ଆମେ ଏଇ ଜିନିଷ ଟାକୁ ଦେଖିବା, ବର୍ଷା ଆସିଲା ଆସିବା ଦ୍ଵାରା ସବୁ ଆଡେ ଘାସ ପତ୍ର ଉଠେ। ଜଙ୍ଗଲ ପୁଣି ଜଙ୍ଗଲ ସବୁ ଜରେ ପରିପୂର୍ଣ୍ଣ ହୁଏ। ଚାଷୀ ଟିଏ ଅପେକ୍ଷା କରିଥାଏ ବର୍ଷା କେତେବେଳେ ଆ ଥିବ ମୁଁ ଚାଷ କରିବି ଲୋକଙ୍କର ପେଟକୁ ଭରଣ କରିବି। ବର୍ଷା ପାଇଁ ଏସବୁ ଜିନ୍ ହୁଁ। ହୁଁ। ଦୁନିଆରେ ସବୁ ଜିନିଷ ର କିଛି ତା ମାନେ ସକାରାତ୍ମକ ଜିନିଷ ଥିଲାବେଳେ କିଛି ନକାରାତ୍ମକ ଜିନିଷ ବି ରହୁଚି ସବୁ ଜିନିଷକୁ ଇଏ କରିକି ଆଡ଼ଜେଷ୍ଟ କରିକି ଚଳିବା ଆମର ମାନବର ଧର୍ମ ଆଉ।
ଆଜ୍ଞା।
ହଁ।
ପରିବେଶ ସହିତ ଖାପ ଖାଇ ଚଳିବାଟା ମାନେ ଆମନଙ୍କର ନିଶ୍ଚୟ କର୍ତ୍ତବ୍ୟ ରହିଚି।
ଆଜ୍ଞା ଆଜ୍ଞା।
ବହୁତ୍ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି
ହଉ ସାର୍ ଆପ୍ ପଣ ଆପଣଙ୍କ ସହିତ କଥା ହେଇକି ମତେ ବହୁତ୍ ଖୁସି ଲାଗିଲା ଧନ୍ୟବାଦ ସାର୍।
ଧନ୍ୟବାଦ ଠିକ୍ ଅଛି।
ହଉ। ହଉ ସାର୍ ରଖିଲି? ଭାରତ୍
ହୁଁ। ହୁଁ। କଥା ହେବେ ମୁଁ କଇଲି ଗାଇଲୁ କଣପାଇଁ। କୁହନ୍ତୁ ନିଅଁ।